ହ୍ୟାଲୋ।
ହାଲୋ।
ଜୟ ଜଗନ୍ନାଥ ମ୍ୟାଡ଼ାମ।
ହ୍ୟାଲୋ।
ହ୍ୟାଲୋ ଭଏସ ଆସୁନି।
ହଁ ଆପଣଙ୍କର ଆସୁଛି ଏବେ ଶୁଣ ଯାଉଛି।
ହ୍ୟାଲୋ।
ଶୁଣା ଯାଉଛି ମ୍ୟାଡାମ ମୋ ଭଏସ ଏବେ ହ୍ୟାଲୋ ହଁ ଏବେ ଶୁଣା ଯାଉଛି?
ହଁ ଶୁଣାଗଲା।
ଜୟ ଜଗନ୍ନାଥ ମ୍ୟାଡ଼ାମ କେମିତି ଅଛନ୍ତି।
ଜୟ ଜଗନ୍ନାଥ ହଁ ଭଲ ଅଛି। ତମେ କେମିତି
କଣ କରୁଥିଲେ ମୁଁ ତ ଏଇ ମ୍ୟାଡାମ ସକାଳୁ ଟିକେ ରୋଷେଇରେ ଲାଗିଯାଇଛି ଆଉ
ଓହୋ ଆମେ ବି ସେଇ୍ ଆଉ କଣ ରୋଷେଇ
ରୋଷେଇ ନା ଜେଜେଙ୍କ ପାଇଁ ବନଉଛି ଖାଇବା ସିମେଇ। ଆପଣ କଣ ଖାଇଥିଲେ?
କଣ ଶୁଣା ଯାଉନି ଆପଣଙ୍କ ଭଏସ୍ ଟିକେ? ମୁଁ କହିଲି ଆପଣଙ୍କ ଭଏସ୍ ଟିକେ କଟୁଚି।
ଏଥର ଶୁଭାଗଲା ଭଏସେ।
ହଁ ହଁ।
ହଁ ହଁ ଏବେ ଖାଇଛୁ
ହ୍ଯାଲୋ।
ହଁ ଚୂଡ଼ା କଦଳୀ ଖାଇଥିଲୁ ଆମେ।
ଆଛା ଆଛା।
ଅ ହ ହଁ ଦେହ ଭଲ ଅଛି ଆପଣଙ୍କର ଭଲ ଅଛି?
ହଁ ସେମିତି ଆଉ ଟିକେ ଥଣ୍ଡା ହେଇଯାଇଛି। ଯେହେତୁ ବର୍ଷା ରେ ସେ ଆଜି ସକାଳୁ ଏମିତି ଥିଲେ ଯେହେତୁ ଏବେ ବନ୍ଦ ଅଛି। ବର୍ଷା ତ ଟିକେ ଥଣ୍ଡା ହେଇଯାଇଛି ଆଉ ଜରୁରୀ କାମ ପାଇଁ ବାହାରକୁ ଯିବାକୁ ପଡୁଛି ନା।
ଆ ହା ହ। ହଁ ହଁ ଆମର ବି ସେଇ ବର୍ଷା ହଉଛି। ହଁ ହଁ ବର୍ଷା ହଉଚି। ଏବେ ବର୍ଷା ଟିକେ ଛାଡିକି ପବନ ହେଇଥିଲା ପୁଣି ପୁଣି ବର୍ଷା ହେଲା। ଆରମ୍ଭ ହେଲା ବର୍ଷା ପୁଣି ଆଉ ବର୍ଷା ଦିନ
ଭଲ ହେଉଛି ଆଉ।
ହୁଁ ଆଉ କଣ ସବୁ ଇଏ ବର୍ଷା ଦିନର କଣ ସ୍ମୃତି ସବୁ କଣ?
ବର୍ଷା ଦିନରେ କଣ ଆଉ ସ୍ମୃତି ଘରୁ ତ ବାହାରି ହେଉନି ଯାହାଥିଲା ସ୍ମୃତି ସବୁ ଛୋଟବେଳେ ଆଜ୍ଞା ଆଉ। ଆପଣଙ୍କର ମ୍ୟାଡାମ୍ କିଛି ଜଣାନ୍ତୁ ଆପଣଙ୍କର? ଛୋଟ ବେଳ ର ସ୍ମୃତି ବର୍ଷା ଦିନେ କଣ କରୁଥିଲେ?
ବର୍ଷା ଦିନେ ବର୍ଷା ହେଲେ ଆମକୁ ବହୁତ୍ ଖୁସି ଲାଗୁଥିଲା ସେତେବେଳେ। କେମିତି ହ ସ୍କୁଲ୍ ଛୁଟି ହେଲା ମାନେ ବର୍ଷା ଯଦି ହେଉଥିବ ସ୍କୁଲ୍ ଜଲଦି ଛୁଟି ହେଇଯାଏ। ଆଉ ସ୍କୁଲ୍ ଛୁଟି ହେଲେ ବର୍ଷା ର ବହୁତ ମଜା ଲାଗେ ଡଙ୍ଗା କରି ଭସେଇବା। ଆଉ ବର୍ଷାରେ ଓ ଘରକୁ ଆସିଲେ କେମିତି ବର୍ଷାର ହଉ ପକୁଡି ଫକୁଡି କରିକି ଖାଇବା ଚାହା କରିକି ଇଏ କରିବା। ବହୁତ୍ ବଢିଆ ମଜା ଲାଗୁଥିଲା।
ବର୍ଷାରେ ଡଙ୍ଗା ଛାଣି ନାହାନ୍ତି?
ହଁ ବହୁତ୍ ବହୁତ୍ ଡଙ୍ଗା କାଗଜ ଚିରିକି ଡଙ୍ଗା କରୁଥିବୁ ଇଆଡେ ମାଡ଼ ଖାଉଥିବୁ। କାଗଜ ଚିରିକ୍ ଡଙ୍ଗା କରିଥିବୁ। ତମେ ଭସଉଚ ବାପା ସେଇଟା ପାଟି କରୁଥିବେ ଆମେ କିନ୍ତୁ ସେ କଥାକୁ ଖାତିର୍ କରୁନଥିଲୁ କେତବେଳେ। ଡଙ୍ଗା ଭସେଆନା ଭସେଓ
ବର୍ଷା ଦିନେ ସ୍କୁଲ୍ ସ୍କୁଲ୍ ବନ୍ଦ କରି ବୁଲିବାକୁ ଯାଇନାହାନ୍ତି। ସାଙ୍ଗସାଥି ମାନଙ୍କ ସହ?
ହୁଁ ସିଏ ବି ବହୁତୁ ଇଆଡେ ଅ ଛୁଟି ହେଇଯିବ ବର୍ଷା ଟିକେ ଆସିବେ ତିନିଟାଚାରିଟା ବେଳୁ ଯେତେବେଳେ ବର୍ଷା ଆସିବ। ସ୍କୁଲ୍ ଛୁଟି କରିଦବୁ ସାର୍ ଛୁଟି କରିଦିଅନ୍ତି ସେତେବଳେ ବର୍ଷା ଆ ଉ ଛୁଟି ତ ହେଇଗଲା ଗଲା ସାଙ୍ଗମାନଙ୍କ ଘରକୁ ବୁଲିବାକୁ ପଳେଇବୁ।
ବର୍ଷା ଦିନେ ତ ଗାଁ ଗହଳିରେ ବିଭିନ୍ନ ପ୍ରକାର ଫଳ କୋଳି ଏ ସବୁ ମିଳୁଥିବ ଆପଣ କେବେ ଖାଇଛନ୍ତି?
ହଁ ହ ଇଏ କରିଛୁ ଜାମୁକୋଳି
ଚାମୁକୋଳି।
ଯାଇଥିଲି ନଈ କୂଳ ନଈ ପଠାସକୁ ଜାମୁକୋଳି ଗଛ ଥାଏ ସେଠି ତୋଳିବୁ ଜାମୁକୋଳି ତୋଳିକି ଜାମୁକୋ ଆଉ ଗଛ ଉପରେ ଠିଆ ହେଇକି ଚଡିକି ଖାଇଦବୁ।
ଭଲ ଲାଗେ ଆପଣଙ୍କୁ ଜାମୁ କୋଳି?
କଣ କହିଲ।
ହିଲି ଭଲ ଲାଗେ ଆପଣଙ୍କୁ ଜାମୁ
ବ ବୋହୁତ ଭଲ ଲାଗେ ଛୋଟବେଳେ ବୋହୁତ ଭଲ ଲାଗେ ଜାମକୋଳି ଖାଇବା ପାଇଁ।
ଏବେ ଏବେ ମିଳୁଛି ଆପଣଙ୍କୁ ଜାମୁ କୋଳି?
ହଁ ଏବେ ବି ମିଳୁଚି ବିକ୍ରି ବି ହୋଉଚି। ଯାହା ତ ମିଳୁଛି ମିଳୁଛି ଯେ ଗଛ ଏବେ ଏବେ ତ ସବୁ ଲୋକ ପାଇଗଲାଣି ପ୍ରାୟ ଗଛ ଫଛ ଇଏ କିନ୍ତୁ ଏ ବଜାରେ ଜାମୁ କୋଳି ମିଳୁଚି ସେ ଆଣିକି ଖାଇବା ମଜା ଲାଗେ ସଦାବେଡଳେ। ଖାଉ ପାଟିକି କଳା ଲାଲି ଖାଇଦେଲେ ଯୋଉ ଲାଲି ପଡିଯାଏ। ମନରେ ଥିବ ଜାମୁ କୋଳି ଖାଇଲେ ଲାଲ ପଡିଯିବ ପାଟି କଳା ପଡିଯିବ ତାକୁ ଦେଖଉଥୁବୁ ସାଙ୍ଗମାନଙ୍କୁ ଦେଖଉଥୁ ହଁ ବାଇଗଣ ପଡିବ ସାଙ୍ଗ ମାନଙ୍କୁ କହିବ ମ ମୋ ସିଏ କହିବ ମୋ ପାଟି ଦେଖେ କେତେ କଳା ହେଇଛି ସେ କ ମୋ ପାଟି ଦେଖ କେତେ କଳା ହେଇଛି। ହେ ହେ ହୁଁ ଆଉ ତମେ ତମର ବର୍ଷା ଦିନେ କଣ ସବୁ ସେମିତି
ବର୍ଷା ଦିନେ ମା ଙ୍କ ଠୁ ତ ମାଡ଼ ଖାଏ ଯେହେତୁ ଓଦା ହୁଏ ଖେଳିବା ପାଇଁ ପଳାଏ। ସେଥିପାଇଁ ମାଡ ଖାଇଛି ମୁଁ ବି ସେଇ ଡଙ୍ଗା ଛାଡିଛି ଉଁ କିନ୍ତୁ ଏତ ଯେହେତୁ ଘରେ ମନା କରନ୍ତି କି କରିଛି ଲୁଚିକି ଓଦା ହବା ଖେଳିବା କୋଜିବା ଏସବୁ ହେଇଛି କିନ୍ତୁ ମୁଁ ଯେହେତୁ ଟିକେ ସହର ଆଡିକି ରହୁଛି ଗାଁଠୁ ତ ମ ଏଇ ଜାମୁକୋଳି ଖାଇବାର ମାନେ ଇଏ ମିଳିନି କେମିତି ଗଛରେ ଚଦିକି ତୋଳିକି ଜାମୁକୋଳି ଖାଇବା ହ
ସୁଯୋଗ ମିଳିନି।
ନା ମୁଁ ଜାମୁ କୋଳି କଷା ଲାଗେ ମତେ ମୁଁ ଖାଇବି ପାରେନି।
ଜାମୁଁ କୋଳିକି ଲୁଣ ପକେଇକରି ଜିରା ଚଣା ପକେଇକି ଖାଇବ ବଢ଼ିଆ ଲାଗିବ।
ଲୁଣ ଆଉ କଁ?
ଜିରା ଚୁନା ଜିରା ଗୁଣ୍ଡ ପକେଇକି ଖାଇବ ବୋହୁତ ଟେଷ୍ଟି। ଟେଷ୍ଟି ଟେଷ୍ଟି ଲାଗିବ ତାକୁ ପକେଇ ଦବ ରଖିଦବ ଗଲା ଗୋଟେ ଗୋଟେ କରି ପାଟିରେ ପକଉଥିବ। ବଞହୁତ ଟେଷ୍ଟି ବଢ଼ିଆ ଲାଗିବ କଷା ଲାଗିବନି ଖାଇକି ଥରେ ତ ଦେଖ। ୟାର ମଜା ତମେ ଖାଲି ଖାଉ ଥିବ ୟାର ମଜା ଦେଖ ଆଗ।
ଆ ଛା। ବର୍ଷା ଦିନରେ କଣ ସବୁ ଲଗେଇବାକୁ ଗଛ ପତ୍ର ଭଲ ଲାଗେ ଆପଣଙ୍କୁ?
ବର୍ଷା ଦିନେ ତ ଉଁ ଏଇ ମାସରେ ତ ଯୋଉ ମଣ୍ଡା ଗଛ ହେରିକି ଆଣିବ ଗେଣ୍ଡୁ ଗଛ ଯୋଉ
ହ
ଫୁଲ ଗଛ ସବୁ ଲଗେଇବ। ଆଉ ଯୋଉ କ ଦେଖିଚ ବର୍ଷା ଦିନେ ଜହ୍ନି ଗଛ ଲଗାଯାଏ।
ହୁଁ ହୁଁ ଜନି ଗ ଛ ଆମର ବି ତ ଲଗେଇଆଇଚି ମୋ ମା ଲଗେଇଛନ୍ତି ଜହ୍ନି କାକୁଡି ଛଚିନ୍ଦ୍ରା
ଛ ହୁଁ ପାଳଙ୍ଗ ଶାଗ କନ୍ଦମୂଳ ଇଏ ସବୁ ଗଛ ଏଇ ବ ସଦିନ ସବୁ ମାନେ ହୁଏ। ପରେ ଯୋଉ ଏ ଏଇ ବର୍ଷା ଦିନେ ବି ବହୁତ ପର୍ବ ବି ପଡିଥାଏ। ରଥଯାତ୍ରା ଏଇ ବର୍ଷା ଦିନ ଆଷାଢ ମାସରେ। ଆଷାଢ ମାସ ଏଇ ବର୍ଷା ଦିନରେ ନୁହେଁ ଆଷାଢ଼ ଶ୍ରାବଣ।
ଆପଣ ଆ ଭିତରୁ କୋଉ କୋଉ ଗଛ ସବୁ ଲଗେଇଛନ୍ତି ନିଜେ?
ମୁଁ ଲଗେଇଚି ଏବେ କାକୁଡି ଗଛ ଆମର ଲଗେଇଚୁ ଆମେ ଆମ ଶାଶୁ ଲଗେଇଚନ୍ତି ଏବେ। କାକୁଡି ଗଛ ଜହ୍ନି ଗଛ ଲଗେଇଚୁ। ହୁଁ ଆଉ ପାଳଙ୍ଗ ଶାଗ ଗଛ ବି
ଯାହା ବିି ଗଛ ଲଗେଇଦବ ସେ ଧ ବଞ୍ଚିଯିବ।
ହୁଁ ଗୋଟେ ଗଛ ବି ଭାଙ୍ଗିକି ଯୁଆଡେ ଲଗା ଲଗି କରିବ ସିଏ ବି ବଞ୍ଚିଯିବ। ଆଉ ଆଉ ତମର କଣ ତମେ କି ଗଛ ଲଗେଇଚ ସବୁ?
ଆ ମା ଆମର ଲଗେଇଚନ୍ତି ଅ ଚାହ୍ନି ଗଛ ଲଗେଇଚନ୍ତି ଛ ଚିନ୍ଦ୍ରା ଲଗେଇଚନ୍ତି କାକୁୁଡି ଲଗେଇଚନ୍ତି ଏ ମାମୁଁଘରୁ ଆଈ ପଠେଇଥିଲେ ମଞ୍ଜି ସବୁ। ତ ତାକୁ ଲଗେଇଚନ୍ତି ବାରି ଯେହେତୁ ଟିକେ ଆମର ଛୋଟ କିନ୍ତୁ ମାମୁଁରେ ବହୁତ ସାରା ଲାଗିଚି ଉଁ ଯାଇକି ଏ ଫଳ ଗଛ ଯେମତି ଆତ ପିଜୁଳି ଆମ୍ବ ଏଇ ସବୁ ଅଛି ଆଉ। କିନ୍ତୁ ମାମୁଁଘରେ ଆମର ବହୁତ ସାର ସେଇ ଜହ୍ନି କାକୁଡି ଛଚିନ୍ଦ୍ରା ଲଙ୍କା ଗଛ ବିିଜୁଳି ଆ ମ୍ବ ଆଉ ହଳଦୀ ଗଛ ଯୋଉ ଥାଏ ଛୋଟ ଛୋଟ ତାକୁ ହଁ ଆ ଭୁଷୁଙ୍ଗା ପତ୍ର ଗଛ କାକୁଡି ଗଛ ଏମିତି ଛୋଟ ଛୋଟ ଭାଥିବ ତାକୁ କୋଉ ବାଇଗଣ ଗଛ ଏମିତି ସବୁ ସବୁ ଘା ଶାଗ ଏମିତି ସବୁ ଲଗେଇଛନ୍ତି ମୋ ଆଈ ଲଗେଇଛନ୍ତି।
ଗାଁ ରେ ବୋ କୋଉ ଗାଁ ହେଇ
ଆମର ଟିକେ ସହରଠୁ ଗାଁ ପାଖାପାଖି ଲାଗିକି ରହୁଚି। ହଁ ତ ଯେ ଆମର ମ ଆ ନିଜ ଘରଠୁ ମାମୁ ଘର ଦୁଇ କିଲୋମିଟର ତ ମୁଁ ମାମୁଁ ଘର ଯିଏ ଆସିବା କରେ। ଯେତୁ ମାମୁଁଘରେ ବଢିଚି ଛୋଟ ବେଳୁ ତ ମାମୁଁଘର ଯିଏ ସିଆ କରେ। ତ ମୁଁ ପ୍ରାୟ ଜିନିଷ ମୋ ଅ ଆଈଙ୍କ ଘରୁ ପରିବା ପତ୍ର ନେଇ ଆସେ ଆମ ଘରକୁ। ମାନେ ଏମିତି ଥାଏ କି ମୁଁ ଯେ ତେବେଳେ ବି ଯିବି ଆମ ଘରୁ କିଛିଟା ଗୋଟେ ବ୍ୟାଗ୍ ଯିବ ମୋ ମାମୁଁ ଘରକୁ କିନ୍ତୁ ଆସିଲା ବେଳେ ମାମୁଁ ଘରୁ କିଛି ଏ ବ୍ୟାଗ୍ ଆସିବ ଆମ ଘରକୁ। ଏମିତି ହେଲି ବ୍ୟାଗ୍ ବହିବାରେ ମୋର ଚାଉଥିବ। ପାଖରେ ଉ ମାନେ ରହିଲେ ହିଁ ସେୟା।
ହଁ ସେଇଥିପାଇଁ ମୁଁ ଜାଣିଲିଯେ ଆପଣ ଯୋଉ ଆପଣ ଲଗେଇନାହାନ୍ତି ଆପଣ ତମର ମାମୁଁ ଘର ଲଗେଇଚନ୍ତି। ମାନେ ମାମୁଁ ଘରକୁ ଗାଁ ଗହଳିରେ ଥିବ ବୋଲି ମାମୁଁଘର ଏ ପରିବାପତ୍ର ଚାଷ କରିିବଥିଲେ କିନ୍ତୁ ଆମର ଗାଁ ଗହଳିରେ ଆମେ ରହିଚୁ ସେଇଥିପାଇଁ ଆମର କଣ କହିଲ ଯୋଉ ଆମ ଶାଶୁ ଯିଏ ସିଏ ଲଗାନ୍ତି। କାକୁଡ଼ି ଗଛ ଲଗାନ୍ତି ବାଇଗଣ ଗଛ ଲଗାନ୍ତି ସବୁ ବିଭିନ୍ନ ପ୍ରକାର ପରିବା ପ୍ରାୟ ଲଗାନ୍ତି।
ହଁ ସେ ଫସଲ ମାନେ ଏମିତି କରନ୍ତିକି ନିଜ ନିଜଘର ପାଇଁ ଆ ବିକ୍ରି କରନ୍ତି?
ନ ନା ନା ନାଇଁ। ଆମର ଗୋଟେ ବାରି ପରିଆର ଗୋଟେ ସେଣ୍ଡ ଥାଏ ବାସ୍ନା ଥାଏ ମୋର ଗୋଟେ ବାଇଗଣ ଗଛଟେ ଲଗେଇଲ। ବାଇଗଣଟେ ପୋଡ଼ି ଦେଇ ଖାଇଦେଲ ବାରିର ସାର ନଥାଏ ଆମର ନିଜସ୍ୱ ସାର ଆମେ ଉଁ ଚୋପା ଦେଇକି ପରିବାକୁ ବାହାରିକା ଦେଇକି ସାର କରିବା ଶିଉଳି ଦେଇକି ସାର କରିବା ସେଇ ସା ସାରରେ ଆମର ଗଛ ଲଗା ହେଇଥାଏ ସେ ଉ ମାନେ ଇଏ ସାରଟା ଲଗା ହେଇଥିବାରୁ ବା ବାସ୍ନା ମାନେ ପରିବର ବାସ୍ନା ଗୋଟେ ଥାଏ ଅଲଗା ପ୍ରକାର ଥାଏ ସେ ବା ପରିଆ ଅଳ୍ପ ଜୋଡ଼ି ଜୋଡ଼ା ଲଗାନ୍ତି ଲଗାନ୍ତି ନି ଯୋଉ ଘର ପାଇଁ କେତେବେଳେ କେମିତି ମନେ ହେଲେ ବାଇଗଣଟେ ତୋଳିଦବା କଲରାଟା ତୋଳିଦବା
ଆଚ୍ଛା ଆପଣ ଅଧିକ ପରିମାଣ ହେଲେ ଏହାକୁ ବିକ୍ରି କରନ୍ତୁନି?
ନା ନା ନା ବିକ୍ରି ନୁହେଁ ଘର ମାନଙ୍କ ପାଇଁ ଆମେ ଘର ପାଇଁ ଲଗାହଉଚି। ଘର ପାଇଁ ଲଗେଇ ଘର ପାଇଁ କି ଆଜି ମନହେଲା ଗୋଟେ ବାରିର ଚାରି ଛୋଟା ଖଣ୍ଡ ହେଇଚି ପରିବା ହେଇଚି
ନିଜ ନିଜ ବାଡ଼ିରେ ନିଜ ପରିଶ୍ରମର ଫଳକୁ ଖାଇବେ ବହୁତ୍ ତାର ଆନନ୍ଦ ଅଲଗା। କି ନିଜେ ହଉ ବନେଇଛି ମୁଁ ତାକୁ ପୋତିଥିଲି ସେଗଛରୁ ଫଳ ହେଇଚି ତାକୁ ମୁଁ ଖାଉଚି। ହୁଁ ତଖୁସି ଅଲଗା।
ବହୁତ୍ ଖୁସି ଲାଗେନି ସେ ତାର ଅନୁଭୂ
ହଁ ନିଜେ ରୁ ନିଜେ ଲଗେଇଥିବେନା ତବହୁତ ଖୁସି ଲାଗିବ କି ନାଇଁ ମୁଁ ଏତେ ଦିନ ଧରିକି ଲଗେଇଲି ସିଏ ଉ ଶେଷରେ ଫଳ ଦେଲା।
ହୁଁ। ସେଇ ସ୍ମୃତିଟା ବହୁତ୍ ଭଲ ଲାଗେ ଆଉ ବର୍ଷା ଦିନେ କେବେ ଇନ୍ଦ୍ର ଧନ ଦେଖିଚନ୍ତି?
ହଁ ବହୁତ୍ ଥର ଦେଖିଛି ମୁଁତ ୟ ସ୍କେଲରେ ମାନେ କାଚର ଗୋଟେ ସ୍କେଲରେ ମୁଁ ଦେଖୁଥିବି ଆକାଶ କଣ ନେଇଯାଇ ଅ ବର୍ଷା ଆଉ ଖରା ପୁରା ମିଶିକି ଯଦି ହେଇଥିବ ମତେ ଲାଗି ମୁଁ ଜାଣି ଦେଲିତ ଇନ୍ଦ୍ରଧନୁ କୋଉଠି ଗୋଟେ ପଡିଥିବ। ମୁଁ ସେଥିପାଇଁ ଛାତ ଉପରକୁ ଯାଇକି ଖୋଜେ। ତ ଗଣେ ବସିକି ରଙ୍ଗ ଦ୍ୱାରା ଆପଣ କେବେ ଦେଖିଛନ୍ତି?
ଘରେ ପସିକି।
ମୁଁ କହିଲି ଗଣେ ତାକୁ ତାରଙ୍ଗକୁ ମୁଁ ଗଣେ ବସିକି।
ହୁଁ ହୁଁ ସାତଟା ରଙ୍ଗ ଦେଖିକି ଯ ଘରେ କରିବା ଆଉ।
ହଁ ମୁଁ ଭାବିକି ଚିତ୍ର କରିଥିବି। ଯେମିତି ତା ତଳକୁ କୋଉ ରଙ୍ଗ ଥିଲା ତା ତଳକୁ କୋଉ ରଙ୍ଗ।
କୋଉଟା ଭଲ ଲାଗେ ଘରେ ବସିକି ଦେଖିବା ନା ଆକାଶରେ ଯୋଉଟା ପଡ଼ିଥିବ ଦେଖିବା।
ଆକାଶରେ ବସି ଯୋଉଟା ପଡ଼ିଥିବ ମୁଁ ତ ନିଜେ ଆଖିରେ ଦେଖିଲେ ବହୁତ୍ ବଢ଼ିଆ
ଆଉ ବେଳେ ବେଳେ କୁଆପଥର ପଡ଼ିଆ କେମିତି ଲାଗେ?
କୁଆପଥାର ବହୁତ ଥର ପଡିକି ହାତରେ ମୁଁ ଧରିଛି ମଧ୍ୟ ତାକୁ।
ମଜା ଲାଗେନି କୁଆପଥର ହାସଥୁବ ପାଟିରେ ପୁରେଇ ଦଉଥିବା। ଛୋଟବେଳେ।
ସେଇ କୁଆପଥର। ପଡିଥିଲା ମାନେ ଏମିତି ଲାଗେ କିି ଗୋଟେ ବରଫ ପଡୁଛି ଆକାଶରୁ ଛୋଟ ବେଳର ଅନୁଭୂତି କହୁଛି। ଏମତି। ଧଉଡିକି ଯାଉଥିଲି ଧରିବା ପାଇଁ ମୋ ଗୋଡ ଏତେ ଜୋର ଖସିଥିଲି ଯେ ମୁଁ ପଡିଥିଲି ମୋ ଅଣ୍ଟା ମାଡ଼ ହେଇଯାଇଥିଲା। ସେଇ କୁଆ ପଥରକୁ ଧରିବି ବୋଲି।
ସେଇ କୁଆପଥର ଯେ ଫ୍ରିଜରୁ ବରଫ କାଢିକି ଦେଖିବା ଅପେକ୍ଷା କୁଆ କୁଆପଥରରୁ ମଜା କେମିତି ଲାଗୁଥିଲା ଆଗରୁ ଫ୍ରିଜ୍ ନଥିଲା ବରଫଟିଏ ପଡ଼ିଲେ ପାଟରେ ପୁରେଇ ଦେଉଥିବା।
ହୁ।
ପାଣି ସୁଅରେ ଡଙ୍ଗାଟି ଭସେଇ ଦେଉଥିବା।
ହଁ।
ସେ ମଜା ଆଉ ଏବେ ତ ବର୍ଷାର କିଛି ମାନେ ଅଳ୍ପ ବର୍ଷା ଲଘୁଚାପ ବର୍ଷା ହଉଛି କିନ୍ତୁ ସେତେବେଳେ ସମୟର ବର୍ଷା ଅତି ଅଲଗା ଥିଲା ଯେତେବେଳେ ବର୍ଷା ହଉଥିବ ଠିଆ ହେଇଛ କେବେ ବର୍ଷା ପବନ।
ଏବେ ଲଘୁଚାପ ଲାଗିଛି ନା ତ ଟିକେ ଛାଡିଛି ଟିକେ ହଉଛି ଏମତି।
ହୁଁ ହୁଁ କେତେବେଳେ ଠିଆ ହେଇଛ ବର୍ଷାର ଯୋଉ ଯେତେବେଳେ ମେଘ ଉଠେଇ ଆସୁଥିବ କଳାହାଣ୍ଡିଆ ମେଘ ଉଠେଇ ଆସୁଥିବ ବର୍ଷା ପବନ ଇଏ
ଧର ପବନ ଆଗ ଆସିଲା ନା ତ ହଁ ଆଜ୍ଞା ଆଜ୍ଞା ବହୁତ ଥର।
ହାତ ଖୋଲି କେବେ ଠିଆ ହେଇଛ?
ହଁ ତ ପବନ ଯୋଉ ମାଡ ହୁଏ ଆସିକି ମୁହଁରେ। ବହୁତ ବଢିଆ ଲାଗେ।
ଦି ହାତ ଖୋଲିଦବ ପବନଟାକୁ ଖାଇବ ବହୁତ ମଜା ଲାଗିବ ତାର। ସ୍ମୃତି ଅଲଗା ସ୍ମୃତି ଓଦା ହେଇଛ କେବେ?
ହଁ ହଁ। ବହୁତ ଥର ତା ପାଇଁ ତୁ ଥଣ୍ଡା ଜରରେ ବି ପଡିଛି ମାଆଙ୍କଠୁ ମାଡ ବି ଖାଇଛି ଗାଳି ବି ଶୁଣିଛି। ବାବା କିନ୍ତୁ ସବୁ ସମୟରେ ଓଗାଳି